ହ୍ୟାଲୋ ହଁ କୁହନ୍ତୁ।
ହଁ। ଆପଣ କୁହନ୍ତୁ ଆପଣଙ୍କର ଲାଇଫ ରେ କଣ କଣ ଚାଲିଛି କୋଉ କୋଉ ଜିନିଷ ମାନେ ଆପଣଙ୍କର କିଛି ଅନୁଭୂତି କୁହ
ମୁଁ ତ କଣ ଆଉ ଏମିତି ତ ଚାଲିଛି ଜୀବନ ମୋର
କେମିତି ଚାଲିଛି?
ମୋର ହଁ ଏମିତି ଆଉ ମୋର ମାନେ ଆମ ଘରେ ମୁଁ ରହୁଛି। ଆ ବାପ ଘରେ ମୋ ମ୍ୟାରେ ହେଲାଣି ମୋ ପୁଅ ପାଞ୍ଚ ବର୍ଷର, ଆଉ
ଆଚ୍ଛା ବାପ ଘରେ ରହୁଛନ୍ତି କଣ ପାଇଁ ପଢୁଛି ବୋଲି ପୁଅ?
ନାଇଁ ମୋ ଶାଶୁଘରେ କେହି ନାହାନ୍ତି। ଆମର କେହି ନାହାନ୍ତି ମୋ ନଣନ୍ଦ ଦି ଜଣ ଖାଲି ସେ ତ ବହା ହେଇସାରିଛନ୍ତି ସେ ତାଙ୍କ ଶାଶୁଘରେ ରହୁଛନ୍ତି। ତ ଆମ ଘରେ କେହି ନାହାନ୍ତି ଶାଶୁ ଘରେ ତ ଏକୁଟିଆ ରହିପାରିବିନି ବୋଲି ବାପ ଘରେ ରହୁଛି। ଆଉ ମୋ ହଜବେଣ୍ଡ ସେ ବାହରେ ରହୁଛନ୍ତି। ହବ ଷାଠିଏ କିଲୋମିଟର।
ଓହୋ ଆଉ କେହି ଯଦି ରହୁନାହାନ୍ତି ଆଉ କଣ ହିଁ କରିଥାନ୍ତେ ଆପଣ ସେଠି ଏକୁଟିଆ ରହିକି।
ହୁଁ ସେଥିପାଇଁ ଏଠିଆ ରହୁ ଛି ଆଉ ଗୋଟେ ପ୍ରାଇଭେଟ୍ ସ୍କୁଲରେ ପଢ଼ଉଛି।
ହୁଁ ହୁଁ କଣ କଣ ପଢଉଛନ୍ତି କୋଉ ବିଷୟରେ।
ମୁଁ ହିନ୍ଦୀ ଇଂଲିଶ ନେଇଛି କ୍ଲାସ୍ ଫୋର୍ ପର୍ଯ୍ୟନ୍ତ।
ଉ ଉୁଁ ଆପଣଙ୍କର ଆର୍ଟସ ନା?
ହୁଁ ଆର୍ଟ୍ସ।
ହଁ ଯାହା ହଉ ଆପଣ ତ କିଛି ତ ପଢଉଛନ୍ତି ନିଜେ ପଢିବା ସହିତ ନିଜ ଛୁଆକୁ ଦେ ଦେଖିବାଟା ମାନେ ମାନେ ସେ ଏତିକି ବଡ ଜିନିଷ ଆଉ ତ କଣ ହିଁ ଦରକାର।
ସେଇ ନିଜକୁ ଏନଗେଜ ରଖିବା ପାଇଁ ଆଉ ମୁଁ ଆକ୍ଚୁଆଲି ବାହାରେ ମ୍ୟାରେଜ ପରେ ବାହାରେ ରହୁଥିଲୁ ହଜବେଣ୍ଡ ସହିତ ତ
ହୁଁ।
ସେଠି ପଢେଇବି ବୋଲି ଭାବିଥିଲି ପୁଅକୁ ତ ସେଠି ଫ୍ୟୁଚର ନାହିଁ ନା ଆମେ କଣ ଓଡିଶାରେ କଣ ସବୁବେଳେ ବାହାର ରହିପାରିବା କି? ଫୁଣି ଓଡିଶାକୁ ଆସିବାକୁ ପଡିବ ସେଠି ଯଦି ପୁଅ ପୁଅ ପଢ଼ିଦେଲା ମାନେ ମୁଁ ଆସିପାରିବିନି ତ ସେ ସେଥିପାଇଁ ଡିସିସନ ନେଇକି ଏଇଠି ପଢ଼ଉଛି ପଢ଼େଇି ବୋଲି ଆସିଲି ହେରି ଆଉ। ସେ ସଛନ୍ତି ବାହାରେ ଆଉ।
ହୁଁ ହୁଁ। ମାନେ ଏଇ ଏଇ ଏଇ ଜୀବନ ଟା କଣ ମାନେ ଏଇ ଯୋଉ ଯେମିତି ତମେ ତମ ଲାଇଫ କହିଲ କି ନାଇଁ ଏମତି। ସେ ଅଲଗା ରହୁଛନ୍ତି, ତମେ ଆସିିକି ଘରେ ରହୁଛ। ଆାନେ ନାଟ କେମିତି? ମାନେ ଲାଇଫ କେମତି ଚାଲିବ ଆଗକୁ?
କଣ କରିବା? ବାଧ୍ୟ। ସେ ଆସିବେ ହେରି ବିଜନେସ କିଛି କରିବେ ଚାରି ବର୍ଷ ଲାଗିବ ଏନୁ।
ଆଛା ମାନେ ତାପରେ ତ ହେଇଯିବ ନା?
ହୁଁ।
ହଁ ସମାଧାନ ତ ହେଇଯିବ। ଆଉ କିଛି ଏମିତି ନାହିଁ। କିନ୍ତୁ ଜଣେ ଜଣେ ଥାଆନ୍ତି ସେମାନେ ପୁରା ଜୀବନ ହିଁ ଏଇଭଳି ହିଁ ବିତେଇ ଦିଅନ୍ତି। ମାନେ ପିଲା ବି ବୁଝି ପାରେନି, ବାପା ମା, ମାନେ ସିଏ ଏକାଠି ଆଉ ବାପା ମାଙ୍କୁ ଦେଖିଲା କି।
ହୁଁ।
ହଁ ସେଇଟା ଆଉ। ଗୋଟେ ଜିନିଷର, ମାନେ ଗୋଟେ ସାଇଡ ହେଇଯିବ ସେ ଛୁଆ ୟା ତ ବାପାର ଭଲ ପାଇବା ବୁଝିପାରିବ, ନହଲେ ମା ର ଭଲ ପାଇବା ବୁଝିପାରିବ। ପାରିବ। ଯାହା ସହ ରହିବ ତାକୁ, ତାକୁ ଜାଣିବ ଆଉ ଯାହା ତ ରହିବନି ସିଏ ତ ଅଲଗା ହିଁ ରହିବ ନା। ତ ମାନେ ବାହାର ଲୋକ ଭଳି।
ଇଚ୍ଛା ତ ନଥିଲା, କଣ କରିବା ବାଧ୍ୟ କିଛି ଡିସିଜନ ଛୁଆମାନଙ୍କ ପାଇଁ ବି ନେବାକୁ ପଡ଼ୁଛି। ଆମେ ଯଦି ସେଠି ଗୋଟେ ଟାଇମ୍ ପଢିଦେଲେ ସେ ସେଇଭାଳିଆ ଆସି ଶିଖିବ। ସେ ଆମେ ରହୁଥିଲୁ ରାଜସ୍ଥାନରେ। ସେଠି ଯଦି ତାଙ୍କ ଶିଖିଗଲା ତାଙ୍କ ଭାଷା ସେଠିକି ପଢିଲା ସେ ତା କୁ ଭିଡ ହବ।
ହୁଁ।
କିଛି ଡିସିଜନ ସେମାନଙ୍କ ପାଇଁ ନେବାକୁ ପଡ଼ୁଛି।
ହୁଁ।
ତାଙ୍କ ଫ୍ୟୁଚର ପାଇଁ। ତ ସେଥିପାଇଁ। ସେ କଲେ କିଛି ନାହିଁ ଆଉ ମୁଁ ଦେଖିବା ଜବ୍ ଏ ବିଜନେସ୍ କରିବା ପାଇଁ ଟ୍ରାଏ କରିବି।
ହୁଁ ହୁଁ।
କିଛି ବର୍ଷ ଏଇଠି ରହି, ସାଙ୍ଗେ ସାଙ୍ଗେ ଛାଡ଼ି ହବନି ନା।
ହୁଁ ହୁଁ।
ହଁ ତ ସେଥିପାଇଁ ସେ ଦେଖିବା କଣ ହେଉଛି।
ହୁଁ ହୁଁ। ହଁ ସେଇଟା ବି। ଆଉ ତାପରେ ବି ଆପଣ ଯାଉଥିବେ, ଆସୁଥିବେ ଆପଣଙ୍କ ମାନେ କାମ ସାରିକିରି। ଆସିଲା ବେଳକୁ ଆପଣ ତାପରେ ପିଲାକୁ ପଢ଼ଉଥିବେ, ଏତିକି ତ ଦେଖି ଦେଖୁ ଟାଇମ୍ ସରି ଯାଉଥିବ ଆଉ।
ହଁ ଏଥି ତ ଟାଇମ୍ ପଳଉଛି ଆଉ।
ଆଉ କୁଆଡେ କଣ ବୁଲାବୁଲି ମାନେ କୁଆଡେ କଣ ବୁଲାବୁଲି କରିବା ପାଇଁ ଯିବାର ଏମିତି ପ୍ଲାନ ଅଛି? ଖାଲି ରଥଯାତ୍ରା।
ହଁ ଆଉ କିଛି ନାହିଁ ସେ ଆସ ସେ ଶୀତ ଦିନ ଆସିବେ କହିଛନ୍ତି ଆସିଲା ପରେ
ଆପଣ ତ ରାଜସ୍ଥାନ ଯାଇଥିବେ ନା? ରାଜସ୍ଥାନ ରେ କଣ କଣ, ବୁଲାବୁଲି କରିବା ପାଇଁ ଯାଇଛନ୍ତି?
ରାଜସ୍ଥାନରେ ଯାଇଥିଲୁ, ଉଦୟପୁର ପ୍ୟାଲେସ୍।
ଉଦୟପୁର ପା୍ୟାଲେସ ବଢିଆ ହେଇଛିନା। ପା୍ୟାଲେସ ସେକସନ କଣ କେମତି ହେଇଥାଏ?
ଫେଲେସ୍ ମାନେ ସେଟା ରାଜବାଟି ତାଙ୍କର ସେଇଟା। ଆମେ ଯୋଉଟା କହୁଛେ ରାଜବାଟି। ତାଙ୍କର ସେଇଟା ପ୍ୟାଲେସ୍। ତ ପ୍ୟାଲେସ୍ ମାନେ? ପୁରା ସେଇଟା, ତାଙ୍କର ପୁରା ଆମର ଛୋଟ ଛୋଟ ଏମିତି ରାଜବାଟି ଗୁଡାକ। ତାଙ୍କର ପୁରା ଏକର ଏକର ମାଡ଼ିକି ଥିବ, ବୋହୁତ୍ ବଡ଼ ମାନେ ଚଉଦ କିଲୋମିଟର ପନ୍ଦର କିଲୋମିଟର ତାଙ୍କ କିଲା ଗୁଡା ମାରିକି ଥିବ ପୁରା। ତା ଭିତ ଏ କିଲା ଭିତରେ ମାନେ ସେମାନେ ତାଙ୍କର ଲୋକମାନେ ରୁହନ୍ତି। ତାପରେ ତାଙ୍କର ମନ୍ଦିର ଫନ୍ଦିର ସବୁ, ଆମେ ଯାଇଥିଲୁ ଚିତ୍ତଡ଼ଗଡ଼ ଯେଉଁ ପଦ୍ମାବତୀ ଜାଣିଥିବେ ପଦ୍ମାବତୀ ଆମ
ହଁ ଚିତ୍ତଗଡ଼ ହଁ ହଁ ହଁ ହଁ।
ସେଇଠିକି ଯାଇଥିଲୁ ସେଇଟା ପୁରା ତାଙ୍କର ପାହାଡ ଉପରେ ଅଛି। ଆଉ ଚୋଉଦ କିଲୋମିଟର ପୁରା ବ୍ୟାପିକି ଅଛି ତାର ଏରିଆଟା ତ ସେଟା ର ସେଥିରେ ଆଗରୁ ଥିଲା ଶହେ ପ୍ଲସ୍ ମନ୍ଦିର ତାଙ୍କର ଥିଲା।
ହୁଁ ହୁଁ।
ତାପରେ ସେଟା ତିନିଥର ସେ ମୁୋଗଲମାନେ ଆ ଆ ଯୋଉ ଇଏ କରିଥିଲେ ଯୁଦ୍ଧ କରିଥିଲେ। ତ ସେଟା ମନ୍ଦିର ଗୁଡା ପ୍ରାୟ ଭାଙ୍ଗି ଯାଇଚି ସେଠି ସବୁ ଆଉ ଅ ଳ୍ପ ଜାହା ମନ୍ଦିର ଗୁଡା ଅଛି। ସେଇଠି ଗୋଟେ କାଳୀମାତାଙ୍କ ମନ୍ଦିର ଥିଲା।
ହୁଁ।
ସେ ଆମେ ଯାହା ଶୁଣିଲୁ ତାଙ୍କଠୁ ଯେ ଗାାଇଡ ଥିଲେ। ଯେ ସେଠି ମାନେ ଆଗରୁ ପାତଳରୁ ଗୋଟେ ଆସୁଥିଲା ତାଙ୍କର ଗୋଟେ ଏମିତି ଛୋଟ ଗୋଲ ଟାଇପର ହେଇକି ଆମେ ଯେମିତି ବୋରିଙ୍ଗ ଆମର ଯେମତି ଖୋଳା ହୁଏ ଯେ ସେମିତି ସେଇ ଟାଇପର ଗୋଟେ ପୁରା ପାତଳରୁ ସେ ଆସିଥିଲା ପାଣିଟା
ଉଁ ହୁଁ ହୁଁ।
ତ ସେଇଟା ମାନେ କେବେ ଶୁଖେନି ସେଇ ପାଣି। ଉଁ ମୁଣ୍ଡିଆ ମାନେ ପାହାଡ ଉପରେ ଅଛି କିନ୍ତୁ ପାଣି ଟା ଦେଖ କେମିତି ଆସିଚି ମାନେ ଗୋଟେ ଅଲୌକିକ କଥା ତମର ସେଠି ସବୁ ଦେଖିବାକୁ ମିିଲା। ସେଇଟା ଯେତେବେଳେ ସେମାନେ ଆସିଥିଲା ଖିଲି ଆମର ସେ କଣ କରିଥିଲା ସେ ଫାଷ୍ଟ ଆସିଥିଲା ଆମ୍ଭେ ହେବା ପାଇଁ ମାନେ ବନ୍ଧୁତ୍ୟ ପାଇଁ ଆସିଥିଲା ପ୍ରଥମେ। ରାଜାଙ୍କ ପାଖକୁ ତ ତାଙ୍କର ର ସେ ଯେତେବେଳେ ଆସିଥିଲା ଫ୍ରେଣ୍ଡସ୍ ପାଇଁ ସେ ଏତେବେଳେ ତାଙ୍କର ସେ ଯେତେବେଳେ ଯାହା କହିଲେ ଯେ ସେ ଗାଁରୁ ଗୋରୁ ମାଂସ ନେଇକି ଆସିଥିଲା ତ ସେଇଟାରେ ସେ ସେଇ କୁଣ୍ଡଟାରେ ପକେଇ ଦେଇଥିଲା ସେଇ ଦିନଠୁ ପାଣି ଶୁଖି ଯାଇଚି ସେଇଟା ଆଜି ବି ଅଛି ସେଇଟା ଦେଖୋଉଥିଲେ। ସେ କୁଣ୍ଡ ଆଜି ବି ଅଛି କିନ୍ତୁ ପାଣି ଆଉ ନାହିଁ ମାନେ ସେଇଟା ସୂର୍ଯ୍ୟ କିରଣ ଫାଷ୍ଟ ପଡିବ ଯେତେବେଳେ ସେଇ ପାଣିରେ ହିଁ ପଡିବ ସେଇ ପାଣିରୁ ତାଙ୍କ ପ୍ର ତା ଏଇ ପ୍ରତିିବିମ୍ୱଟା ଯାଇକି ଠାକୁରଙ୍କ ପାଖରେ ପଡିବ ମାନେ ଠା-ଠାକୁରଙ୍କ ପାଦ ତଳେ ତ ସେଇଟା ସେ ବୁଝଉଥିଲେ ସେଇଟା ଶୁଣୁଥିଲୁ ଭଲ ଲାଗିଲା। ସେ ଜାଗା ବୁଲିକି ବୋହୁତ ଭଲ ଲାଗିଲା। ଆଉ ତାପରେ ତାଙ୍କର ଗୋମୁଖ ଗୋଟେ କୁଣ୍ଡ ଅଛି। ସେଇଠି ଭିତରେ ଥିଲା ଭିତରେ ସେଠି ମାନେ ପାଣି ବ ର୍ଷ ସାରା ତାଙ୍କର ସେଇଠି ପାଣି ମାନେ ଏମିତି ବୋହି ଚାଲିଥାଏ।
ଗୋମୁଖ।
ହଁ ଗୋମୁଖ କୁଣ୍ଡ ମାନେ ସେ ତା ଭିତରେ ଶିବଙ୍କର ଅଛି ତାଙ୍କ ଶିବଙ୍କ ଆମର ଲିଙ୍ଗ ଅଛି। ପାଣି ଭିତରେ ସେ
କେମିତି ମାନେ ଦର୍ଶନ କରେ ପାଣି ଟା ସଫା ଥାଏ ବୋଲି ଦର୍ଶନ କରି ହୁଏ ନା କଣ?
ପୁରା ସଫା ବୋଲି ମାନେ ଦର୍ଶନ କରିହୁଏ।
ହଁ ସେ ପାଣି କେବେ ଗୋଳିଆ ହବନି ବର୍ଷା ଦିନ ତ ପାଣି ଗୋଳିଆ ହେଇଯାଏ ନା।
ନା ନା ହୋଉ କେବେ ହେଇ ସେଇ ପାଣି ଗୋଳିଆ ହୁଏନି।
ହୁଁ ହୁଁ।
ମାନେ ସେ ଗା ଉଁ-ଗା ଉଁ ଗାଈର ମୁହଁରୁ ବାହାରିଲା ଭଳିଆ ବାହାରେ ସେ ଝରଣାଟା।
ଓହୋ।
ଝରଣା ଟାପା କେଉଠୁ ପାଣି ଆସୁଚ ଆଜି ପର୍ଯ୍ୟନ୍ତ ବି କେହି ଜାଣିପାରୁନାହାନ୍ତି। ଯେ ସେଇଟା କୋଉଠୁ ପାଣିଟା ଆସୁଚି। ଆଉ ହେଇ ଠୁ ଏଇ କୁଣ୍ଡରୁ ହିଁ ସବୁଆଡେ ତାଙ୍କର ହେ ସେତେବେଳେ ସେଇ ମାନେ କିଲାକୁ ଯାଏ। ପାଣି ସବୁଆଡେ। ସେଇ କୁଣ୍ଡରୁ ହିଁ ଆଉ ସେଇଠି ତାଙ୍କର ଆଉ ଆମର ରାଣୀଙ୍କର ଯୋଉ ଅଛି ତାଙ୍କର ପ୍ୟାଲେସ୍ ଗୁଡା ଥିବ ସେଇ ରାଣୀଙ୍କର ମାନେ ଭିତରେ ଭିତରେ ଯୋଉଟାଗ ଅଛି ଆମର ସୁଡଙ୍ଗ ସେ ସୁଡଙ୍ଗ ଦେଇକି ସେଇଠିକି ରାଣୀମାନେ ଗାଧେଇବାକୁ ଯାଆନ୍ତି। ଗାଧେଇକି ଠାକୁରଙ୍କ ଦର୍ଶନ କରିକି ପୁଣି ସେଇଟି ମାନେ ଭିତରେ ଭିତରେ ସୁଡ଼ଙ୍ଗ ହେଇ ପୁଣି ତାଙ୍କ ମହଲକୁ ଫେରନ୍ତି ଏମିତି ସବୁ କୁହନ୍ତି ହଁ ଶୁଣିଲୁ ଆଛା ଯୋଉ ହରକୁଣ୍ଡ ସେଇଟା। ତ ଆଉ ନାହିଁ ସେଇଟା ପୋତି ଦେଇଛନ୍ତି ଗଭର୍ଣ୍ଣମେଣ୍ଟ ପୋତି ଦେଇଛି। ସେଇଟା ବି ଦେଖେଇଲେ।
ମାନେ ବହୁତ ସାରା ଜାଗା ଅଛି ନା ଆଉ ସେଠି ସେଠି ଗୋଟେ ମରୁଭୂମି ବି ତ ଅଛି ନା ଥାର ମରୁଭୂମି ନା କଣ?
ମରୁଭୂମି ଆମେ ଯୋଉଠୁ ଥିଲୁ ସେଇଠୁ ବହୁତ ବାଟ ମରୁଭୂମି ଆମେ ଯାଇନୁ।
ଅହୋ କିନ୍ତୁ କୁହନ୍ତି କି ରାଜସ୍ଥାନ ଆଉ କୁହନ୍ତି ଯାହା ମୁଁ ଯେତିକି ଜାଣିଛି। କି ବହିରେ ବି ଯେତିକି ପଢିଛି ମୋର ମାନେ ରାଜ ସ୍ଥାନ ତାକୁ ମରୁଡି ଏରିଆଇ ଯୋଉ ମରୁଡି ମାନେ ଏଇ ଯୋଉ
ମରୁଭୂମି କୁହାଯାଏ। ସେଇଟା ମରୁଭୂମିଟା ଅଛି ଆମର ଯୋଉ ଆଉ ଟିକେ ଅଧିକା ବାଟରେ ଅଛି ଆମେ ବଡ଼ରେ ଥିଲୁ ଆମେ ବେଶୀ ସେଇଆଡ଼େ ସେପଟକୁ ଯାଇନୁ। ତାର ଦେଖିନୋଉ। ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ।